ନମସ୍କାର ମ୍ୟାଡ଼ାମ୍।
ନମସ୍କାର।
ଆଉ ଆପଣ ଆଜି କଣ କରୁଚନ୍ତି ସକାଳୁ ଉଠିକି।
ମୁଁ ଆଜି ସକାଳୁ ଉଠିକି ଟିଉସନ କରୁଥିଲି।
ଆଛା ଛୁଆ ମାନଙ୍କୁ ଛୋଟ ଛୋଟ ପିଲାମାନଙ୍କୁ ପଢଉଚନ୍ତି ନାଇଁ?
ଆଜ୍ଞା।
ଆଉ ଗାଧୁଆ ପାାଧୁଆ ସରିନି।
ନାଇଁ କିଛି ସରିନେଇଁ ଜଷ୍ଟ ଖାଇକି ଏବେ ଆସିଲି ଆଉ।
ଓହୋ। ଆଉ ଆପଣଙ୍କ ଘରେ ସବୁ କିଏ କିଏ ରହୁଚନ୍ତି।
ବା ବାପାଙ୍କୁ ଛାଡିକି ବାକି ସମସ୍ତେ ଅଛନ୍ତି ମା ଭାଇ ଭଉଣୀ।
ଆଛା। ମୁଁ ସେଇ ସକାଳୁ ଉଠିକି ଛୋଟ ପୁଅ ଟାକୁ ପୋଲିଓ ଦେଇକି ଆସିଲି ଆଉ।
ଆଉ କଣ ଖାଇଚନ୍ତି ଆପଣ?
ନାଇଁ କିଛି ଖାଇନୁ ସକାଳୁ ଖାଇବୁ ଏବେ ଆଉ ଏବେ ସବୁ କାମ ସରିଲା ଚି କେନ ଟିକେ ଆସିଚି କଷା ହବ। ଆପଣ ଜାଣିବାକୁ ଚାହିଁବେ କି ଚିକେନ ତରକାରୀ କେମିତି ହୁଏ?
କହୁନାହାନ୍ତି।
ଚିକେନ କୁ ଆଗ ମ୍ୟାରିନେଟ କରିଦେବେ। ତାପରେ ପିଆଜ କୁ ଟିକେ ଭାଜିଦେବେ ପିଆଜ କୁଚ କଚ କର କାଟିିଦେବେ।
ଆଜ୍ଞା।
ତାପରେ ପିଆଜ ଭାଜି ହେଇ ସାରିଲା ପରେ ଆପଣ ମସ ଲା ଟିକେ ସବୁଥିରୁ ପକେଇବେ ଯେମିତି କି ଜିରା ଗୁଣ୍ଡ ଧନିଆ ଗୁଣ୍ଡ
ଆଜ୍ଞା।
ଚିକେନ୍ ମସଲା ପକେଇକି ତାକୁ କଷିବେ କିଛି ଟାଇମ୍। ତାପରେ ଛାଡିଦେବେ ସେ ଭଲ୍ ସେ କଷି ହେଇ ସାରିଲା ପରେ ତାପରେ ଆଳୁ ପକେଇବେ
ଆଜ୍ଞା।
ତାପରେ ଚିକେନ୍ ପକେଇକି ଆଉ ଥରେ କଷିବେ ତାପରେ ପାଣି ଦେଇକି ଟିକେ କିଛି ଟାଇମ୍ ଛାଡ଼ିଦେବେ ଚିକେନ୍ ଟିକେ ଭଲସେ କଷି ହେଇ ସାରିଲା ପରେ
ଆଜ୍ଞା।
ତାପରେ ଆପଣ ପାଣି ଦେଇକି ଯେତିକି କ୍ଵାଣ୍ଟିଟି ଦରକାର ଝୋଳ ସେଇ ଅନୁସାରେ ଆପଣ ପାଣି ଦେଇକି ଛାଡି ଦେବେ ଆଉ।
ଆଜ୍ଞା।
ଚିକେନ୍ ସିଝି ଗଲା ପରେ ଆପଣ ଗ୍ୟାସ୍ ଟାକୁ ଅଫ୍ କରିବେ ଆଉ।
ଆଜ୍ଞା। ଆଉ ଭଲ ଅଛନ୍ତି ନା ନାଇଁ?
ହଁ ଭଲ ଅଛି ଦେହ ଟିକେ ଭଲ ରହୁନେହିଁ। ବାବୁ ଏ ରାତିରେ ଟିକେ ନିଦ ପ୍ରୋବ୍ଲେମ୍ ହୋଉଛି ଦେଖିବା ଡକ୍ଟର ଙ୍କୁ ଦେଖେଇବା ଆଉ।
ଆଜ୍ଞା।
ଆଉ ମ୍ୟାଡ଼ାମ୍ ଆପଣ କୁଆଡେ ବୁଲିବାକୁ ଯାଇ ନାହାନ୍ତି?
ନାଇଁ ଯାଇନି ବୁଲିବାକୁ କୁଆଡେ ଖରା ହଉଛି କୁଆଡେ ଯାଇ ପାରୁନି ଟିକେ ଆଉ।
ହଁ ଖରା ତ ଜୋର୍ ରେ ହୋଉଛି ଆଉ ଆପଣ ଆଉ ପୁରୀ ଫୁରୀ ଯାଇ ନାହାନ୍ତି ବୁଲିବା ପାଇଁ?
ନାଇଁ ଯାଇ ନେଇଁ।
ତଥାପି କେବେ ଯାଇଥିଲେ ପୁରୀ?
ଲାଷ୍ଟ୍ ଯାଇଥିଲି ଫେବୃଆରୀରେ।
ଆଚ୍ଛା। ଫେବୃଆରୀରେ ଯାଇଥିଲେ ଖାଲି ଯାଇକି ବୁଲିକି ପଳେଇ ଆସିଲେ?
ଆଜ୍ଞା ବୁଲିକି ଟିକେ ଖାଇ ପିଇକି ଆସିଲୁ ଆଉ ଦର୍ଶନ କରିକି ଆଉ।
ଅ ହଁ ଠାକୁର ଦର୍ଶନ କରିକି ପଳେଇ ଆସିଲେ ଆଉ କେବେ ରହିନାହାନ୍ତି ମ୍ୟାଡ଼ାମ୍ ଆପଣ ପୁରୀରେ?
ନା ନା ମୁଁ କେବେ ରହିନେ଼ଇ ଆଗକୁ ଦେଖିବା କଣ ହଉଛି ଆଉ।
ଆଜ୍ଞା ମ୍ୟାଡ଼ାମ୍ ଆଉ ଆପଣ ଅ ଆଉ କୋଉଠିିକି ଯାଇନାହାନ୍ତି ବୁଲିବା ପାଇଁ ଯେମତି ଟୁରିଷ୍ଟ୍ ପ୍ଲେସ୍ ଆଉ କୋଉଠି?
ନାଇଁ ସେମିତିରେ ତ ବୋହୁତ୍ ଜାଗା ଅଛି ମୁଁ ଯାଇନି।
ଆପଣ ମଝିରେ ଯାଇଥିଲେ ପରା କୁଆଡେ ଗୋଟେ? ଏ ସେଠି ରହିକି ଦି ତିନି ଦିନ୍ ଆସିଥିଲେ ଫ୍ୟାମିଲି ସହିତ।
ଆଜ୍ଞା ଯାଇଥିଲି କୋରାପୁଟ୍ ଯାଇଥିଲି।
ଆଚ୍ଛା ସେଠି କଣ କଲେ ମ୍ୟାଡ଼ାମ୍ ଆପଣ ରହିକି?
ରହିକି ବୁଲାବୁଲି କଲୁ ଆଉ ମଜା ମସ୍ତି ଟିକେ କଲୁ ଖାଇ ପିଇକି ଆସିଲୁ ଆଉ।
ବଣଭୋଜି କରିଲେ ଆପଣ?
ଆଜ୍ଞା।
କଣ ଆଇଟମ୍ କରିଥିଲେ ମ୍ୟାଡାମ୍ ସେଠି ରୋଷେଇରେ?
ହଁ ଭାତ ଚିକେନ୍ ଏମିତି ମାଛ ଫାଛ ହେଇଥିଲା ଆଉ।
ତଥାପି କେତେ ଲୋକ ଆପଣ ଯାଇଥିଲେ?
ସେଇ ସାତ ଆଠ ଜଣ ଯାଇଥିଲୁ।
ଆଚ୍ଛା ଆଚ୍ଛା ମ୍ୟାଡାାମ୍ ସେଥିରେ ଛୁଆ ପିଲା ଥିଲେ ନା ଖାଲି ବଡ଼ ଲୋକମାନେ ଯାଇଥିଲ?
ନାଇଁ ଛୁଆ ବି ଥିଲେ ଛୁଆ ବଡ଼ ମିଶିକି ସମସ୍ତେ।
ଛୁଆ ପିଲାଙ୍କୁ ନେଇକି ଏତେ ବାଟ ଟ୍ରାଭେଲ୍ କରି ହବନେଇଁ ମ୍ୟାଡ଼ାମ୍ କୋଉ ଥେରେ ଯାଇଥିଲେ ଆପଣ?
ଆମେ କାର୍ ରେ ଯାଇଥିଲୁ।
ଆଚ୍ଛା ମ୍ୟାଡ଼ାମ୍ କାର୍ ରେ ଯାଇଥିଲେ।
ଆଉ ଆପଣ କଣ ପାଠ ପଢା ପଢି କରିଛନ୍ତି ନା
ମୁଁ ଗ୍ରାଜୁଏସନ କମ୍ପ୍ଲିଟ କରିଛି ଆଉ ସ୍କୁଲରେ ଟିଚର ଥିଲି ଏବେ ଛାଡି ଦେଇଛି।
ଏବେ ଘରେ ରହୁଛନ୍ତି। ଆଉ ମ୍ୟାଡ଼ାମ ଆପଣଙ୍କ ଗାଁ ରେ କିଛି ପୂଜା ପର୍ବ ଆଉ କିଛି ହେଇନି।
ନାଇଁ ଏ ଦୁର୍ଗାପୂଜା ତମର ଫେମସ ବି ଏଇ ବର୍ଷ ବି ହବ ଆପଣଙ୍କୁ ନିମନ୍ତ୍ରଣ ହେଲେ ଆପଣ ଆସିବେ।
ଆଜ୍ଞା ମ୍ୟାଡାମ ନିଶ୍ଚିନ୍ତ ଯିବୁ। ଆଉ ରଜ ଫେଷ୍ଟିଭାଲ ଆପଣଙ୍କର ଗାଁ ରେ ହଉଥିଲା ନା ହଉନଥିଲା।
ନା ହଁ ହଉଥିଲା ଆମ ଗାଁରେ ହଉ ନଥିଲା ଗୋଟେ ଗାଁରେ ହଉଥିଲା ଆରପଟ ଗାଁ ରେ।
ଆପଣ ଯାଇଥିଲେ କେତେ ଥର ଯାଇଛନ୍ତି।
ମୁଁ ଯାଇଛି ଦି ଥର ଯାଇଛି ଆଉ।
ଆଛା ମ୍ୟାଡ଼ମ ଆପଣ ତାହେଲେ ବହୁତ ବୁଲାବୁଲି କରୁ ଚନ୍ତି ଆଉ ସେଠି ଦୋଳି ଲାଗିଥିଲା।
ଆଜ୍ଞା ଦୋଳି ଲାଗିଥିଲା ଆଉ।
ଦୋଳି ଖେଳିଲେ ଆପଣ।
ଆଜ୍ଞା।
ଫଙ୍କସନ ଫଙ୍କସନ ହଉଥିଲା ସେଠି।
ଆଜ୍ଞା ହଉଥିଲା ଫଙ୍କସନ ଛୋଟ ଛୁଆ ମାନେ ଡ୍ୟାନ୍ସ ଫାନ୍ସ କରୁଥିଲେ।
ଆପଣ ଭାଗ ନେଲେ ନାଇଁ।
ନାଇଁ ମୁଁ ଟିକେ ସା କରେ ନାଇଁ।।
ଆଚ୍ଛା ମ୍ୟାଡାାମ ସେଠି ଯାଇକି ଆପଣ ଖିଆ ପିଆ କଲେ ନା କିଛି କରିନାହାନ୍ତି ସେମତି
ହଁ ଖାଇଥିଲୁ ଭଉଣୀ ଭିଣୀ ସ ଦି ଥର ଯାଇଥିଲୁ ଆଇସ୍କ୍ରିମ ଖାଇଥିଲୁ।
ଆଛା ମ୍ୟାଡାମ ବହୁତ ଲୋକ ସେଠି ହୁଅନ୍ତି।
ଆଜ୍ଞା ବହୁତ ଲୋକ ହୁଅନ୍ତି ଥରେ ଆସନ୍ତୁ ବୁଲିକି ଯିବେ।
ହଁ ମ୍ୟାଡାମ ଆପଣ କହୁଛନ୍ତି ଆମେ ଯିବୁ ଆଉ।
ଆଜ୍ଞା।
ଆଉ ମ୍ୟାଡାାମ ଆପଣଙ୍କ ଗାଁ ରେ ଡଙ୍ଗା ଭସା କେମିତି ହୁଏ।
ଡଙ୍ଗା ଭସା ତ ଏମିତି ଏତେ କିଛି ଫେମସ ନାହିଁ ଗୋଟେ ବଡ ଡଙ୍ଗା କରିିକି ଭସାନ୍ତି ଆଉ।
ଗାଁ ର ସବୁ ପିଲାମାନେ ଭସାନ୍ତି ନାଇଁ।
ଆଜ୍ଞା।
ହଁ ଆମେ ଟିକେ ଦେଖି ଆପଣ ଯଦି ଡାକିବେ ଆମେ ଟିକେ ଯିବୁ ଦେଖ
ନିହାତି ନିହାତି ଆସନ୍ତୁ ଆମ ଘର ଗାଁକୁ ବୁଲିକି ଯିବେ।
ମ୍ୟାଡ଼ାମ ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ।
ଆପଣ କହୁନାହାନ୍ତି ଆପଣଙ୍କ ବିଷୟରେ ମୁଁ ତ କହିଲି ଏତେ ସବୁ ପଚାରିଲେ।
ଆପଣଙ୍କର ମ୍ୟାଡ଼ାମ ଘରେ ଆଉ କଣ ପଶୁ ପକ୍ଷୀ ରଖିଛନ୍ତି କିଛି ନା ନାଇଁ।
କିଛି ପଶୁପକ୍ଷୀ ରଖିନୁ ଆମେ।
ଆପଣ ମ୍ୟାଡାମ କୁକୁରକୁ ଭଲ ପାଆନ୍ତି।
ବହୁତ ଭଲ ପାଏ।
ହଁ ମ୍ୟାଡ଼ାମ ଗାଈ ଗୋରୁ କିଛି ରଖି ନାହାନ୍ତି।
ହଁ ଗାଈ ଅଛି ଦିଟା।
ଓ ଆଚ୍ଛା ମ୍ୟାଡାମ ଗାଈ କଣ ତଥାପି ଦିନକୁ କେତେ ଲିଟର କ୍ଷୀର ଦଉଛି।
ଏ ଦି ତିନି ଲିଟର ଦଉଛି ଆଉ।
କ୍ଷୀର ରେ ଆପଣ କଣ ପ୍ରସ୍ତୁତ କରନ୍ତି ନା ନାଇଁ।
ନାଇଁ କ୍ଷୀରରେ ହଁ ଦହି ଇଏ ଛେନା କରାଯାଏ।
ଆଛା ଘିଅ ବି କରନ୍ତି।
ଆଜ୍ଞା।
ଘଝିଅ କରିକି ବିକନ୍ତି ନା କେବଳ ଘରେ ଖାଇବା ପାଇଁ ଆପଣ ବନଉଚ ହଁ।
ହଉ ମ୍ୟାଡାମ ଆଉ ଘିଅ ଘିଅ ଟିକେ ହେଲେ ଆମକୁ ଟିକେ ଜଣେଇବେ ଆମେ ଆମର ଦରକାର ଅଛି କିତ
ଆଜ୍ଞା ଆଜ୍ଞା ନିହାତି ଆସନ୍ତୁ ନେଇକି ଯିବେ କେତେବେଳେ ହଉ ମୁଁ ଆପଣଙ୍କୁ ଫୋନ କରିଦେବି
ହଁ ମ୍ୟାଡ଼ାମ କଣ ଆପଣ ଆମ ସହିତ ଯୋଗାଯୋଗ କଲେ ଆମେ ଟିକେ ହ ଆ ନେଇକି ଆସିଲେ ଆମେ ଟିକେ ଖାଇବୁ ଆଉ
ଆଜ୍ଞା ଆଜ୍ଞା ନିହାତି
ହଁ ମ୍ୟାଡ଼ାମ କୁହନ୍ତୁ
ଆଉ କଣ ପୁଅ କଣ କରୁଛି?
ସିଏ ତ ଏଇ ପୋଲିଓ ଟିକେ ଖାଇକି ଆସିଲା ଏବେ ତାକୁ ଯାଉଛି ତାର କାମ ସବୁ ସାରିବି ଘର ଓଳାଓଳି କରିବି
ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ସେ ଗୋଟେ ଅଛନ୍ତି ଗୋଟେ ଏ ଚାକିରୀ କରନ୍ତି ସରକାରୀ ଚାକିରୀ
ଆଜ୍ଞା
ଆଉ ଆମେ ସେତ ଆଜି ଯାଇନାହାନ୍ତି ଆଜି ଛୁଟିବାର ଯେହେତୁ
ଆଜ୍ଞା
ହୁ ଘରେ ଅସନ୍ତି ସେ ଚିକେନ୍ ଟିକେ କରିବେ ମୁଁ ଟିକେ ଏୟୀ ଘର ଫର କାମ ଟିକେ ଘର ଝଡାଝଡି ଅଛି ତ ଘର ଝଡାଝଡି କାମ ସାରିବି ପୁଅକୁ ଗାଧେଇ ଦେବି
ଆଜ୍ଞା
ଟିକେ ହେଲ୍ପ କରିବି ଭାତ ଟିକେ ବସେଇବି ସାହାଯ୍ୟ ନ କଲେ ତାଙ୍କୁ ତାହେଲେ ସେ ଏକା ହେଇଯିବେ ନା ସାହାଯ୍ୟ ନ କଲେ ହେବନି ସେ ସେଥିପାଇଁ କି ଟିକେ ଜଲ୍ଦି ଜଲଦି ମିଶିକି କାମ ସାରିଦେଲେ ଖାଇ ପିଇକି ଯିବୁ ଶୋଇ ପଡିବୁ ଖରା ଖରା ଆଜି ଜୋରେ ହଉଛି ଚିନା ମ୍ୟାଡ଼ାମ
ଆଜ୍ଞା ଆଜ୍ଞା ଜୋର ବହୁତ ଜୋର ହଉଛି
ହଁ ହ ଖରା ହଉଛି କାମ ଜଲ୍ଦି ସାରିଦେଲେ ଟିକେ ଖରା ବେଳେ ଟିକେ ଗଡିବୁ ଏ ସି ଲଗେଇକି ଆଉ
ଆଜ୍ଞା ଆଜ୍ଞା
ଆଉ ମ୍ୟାଡାମ ଆଉ ଆପଣ ସକାଳୁ କିଛି ଖାଇନାହାନ୍ତି?
ହଁ ଖାଇଥିଲେ ଟିକେ ଚାହା ଫହା ପିଇଥିଲେ ଏମିତି ଆପଣ କଣ ଖାଇଛନ୍ତି?
ମୁଁ ତ କିଛି ଖାଇନାଇଁ ମୁଁ ବି ସେଇ ସକାଳୁ ଖାଲି ଟିକେ ଚା ଟିକେ ସେଉ ପକେଇକି ଖାଇଥିଲି
ଆଜ୍ଞା ଆଜ୍ଞା ଆପଣ କଣ କରନ୍ତି ଏବେ?
ଆ ମୁଁ ତ ଏବେ କିଛି କରିନି ଘରେ ରହୁଛି ହ ଦେଖିବା ଭବିଷ୍ୟତରେ କଣ ଚେଷ୍ଟା କରିବା କରିବା ପାଇଁ କିଛି
ଆଜ୍ଞା ଆଜ୍ଞ
ପୁଅ ଟା ଟିକେ ଛୋଟ ଅଛି ତ ମ୍ୟାଡ଼ାମ
ଆଜ୍ଞା
ହ କିଛି କରି ହଉନାଇଁ ତାକୁ ଏକୁଟିଆ ଛାଡିକି ଯାଇ ହଉନାଇଁ ସ୍କୁଲ ବି ସେ ଯାଉଛି ମୁଁ ନବା ଆଣିବା କରୁଛି ସେଇଥିପାଇଁ କି କୁଆଡେ ଯାଇ ହଉନି ଆଉ
ଆଉ ଆପଣ ଫ୍ୟାମିଲି ରେ ସବୁ କିଏ କିଏ ଅଛନ୍ତି?
ଅଛନ୍ତି ଶାଶୁ ଶଶୁର ସେପଟେ ଅଛନ୍ତି ଆମର ଦିଟା କୁ କୁର ବି ଅଛନ୍ତି। ଅଁ ଆମର ଟିକେ ପଶୁପକ୍ଷୀ ପ୍ରିୟ ତ ଲୋକମାନେ ସେଥିପାଇଁକି ଦିଟା ବଡ ବଡ କୁକୁର ରଖିଛନ୍ତି। ସେପଟେ ଅ ଛନ୍ତି ଆମେ ଏପଟେ ରହୁଛୁ। ତରକାରୀ ହବ, ସେପଟେ ପୁଣି ଯିବୁ ଦେଇକି ଆସିବୁ।
ସେମାନେ ପୁଣି ଖାଇବେ
ଆଜ୍ଞା ଆଜ୍ଞା।
ଏଠି ତ ଆମର ଏବେ ଗୋଟେ ଘର କାମ ଚାଲିଛି
ଆଜ୍ଞା।
ସେଇଟା ଆ ସେଇ ମୋ ପୁଅ ଛିଡା ହେଇକି ଦେଖୁଥିଲା ଘର କାମ ଅ ଆଉ ଏମତି ସବୁ ଚାଲିଚି ଆଉ। ଏଇ ପାଖାପାଖିରେ ସବୁ ଖାଲି ଘର କରିକି ଆସୁଛନ୍ତି, ଖାଲି ଟ୍ରାକ୍ଟର, ଗାଡି ମଟର ସବୁ ଯାଉଛି। ମୋ ପୁଅ ଛିଡ଼ା ହେଇକି ଦେଖୁଛି ଆଉ।
କୁଆଡେ ରଜରେ କୁଆଡେ ବୁଲିଆକୁ ଗଲେ? ହ୍ୟାଲୋ।